ହାଲୋ।
ହାଲୋ।
ହଁ କଁ କରୁଥିଲ, ନମସ୍କାର କଁ କରୁଥିଲ?
ନାହିଁ ଏମିତି ବସିଥିଲି ଏବେ ବଜାରରୁ ଆସିଲି ଆଉ ଆପଣ?
ହଁ ହଁ ମୁଁ ବି ବସିଥିଲି ତମ ଖାଇବା ପିଇବା ସାରିଲାଣି?
ହଁ ଜଳଖିଆ ଟିକେ ଖାଇଥିଲି। ଆପଣ ଖାଇଲେଣି ନା?
ହଁ ଚା ବିସ୍କୁଟ ଖାଇଥିଲି। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଠିକ ଠାକ୍ ଅଛନ୍ତି, ଆପଣଙ୍କ ଘରେ?
ହଁଁ ଠିକ୍ ଠାକ୍ ଅଛି। ଏବେ ତ ଏଇ ଯାଇଥିଲୁ ମାର୍କେଟ। ସେ ବୁଲିଆକୁ ବଜାର ଟିକେ ଯାଇଥିଲି ସୌଦା ପତ୍ର ଆଣିବାକୁ ନା।
ହଁ।
ଯାଇକି ବି ଆସିକି ବସିଛି। ଆଉ ଆଜିକାଲି ମତେ ଲାଗ ମୁଁ ଆଜି ଆସିଲା ଦେଖିଲି ଛୋଟ ଛୋଟ ପିଲା। ବୟସ ହେଇଯିବ କୋଉ ତେର ଚଉଦ ଭିତରେ ମାନେ ପନ୍ଦର ଭିତରେ ଏମିତି ବୟସ ହେଇ ମାନେ ଏ ଯୋଉ ଶିଗାରେଟ ଆଉ ପିଡି ପିଉଛନ୍ତି। ଛୋଟ ଛୋଟ ପିଲା। ମାନେ ଦେଖିକି ଆଶ୍ଚର୍ଯ୍ୟ ହେଲି ମୁଁ ଭାବିଲି ମାନେ ଏତେ ଛୋଟ କଣ ସେମାନେ ଏସବୁ ସବୁ ଖରାପ ଅଭ୍ୟାସ। ତା ମାନେ ଏତେ କି ଛୋଟ ଛୋଟ ଜିନିଷ ସବୁ କରୁଛନ୍ତି ତାହେଲେ ବଡ ହେଲେ ସେମାନେ ତାଙ୍କ ପଢିବାକୁ ତ ଲୋକ ବି ମାନେ ଏଇ ସବୁ ଜିନିଷ ନିଜକୁ ବଞ୍ଚେଇ ପାରୁନାହାନ୍ତି ହେଲା
ହଁ ଏଇଟା ତ ମାନେ ବହୁତ ଗ୍ରହଣ ଯୋଗ୍ୟ କଥା ମଧ୍ୟ। ଯେ କଣ ପାଇଁ ଏତେ କମ ବୟସ ର ପିଲାମାନେ ଏଇ ମାଦକ ଦ୍ରବ୍ୟ ପ୍ରତି ଏତେ ଆକୃଷ୍ଟ ହଉଛନ୍ତି। ତାର କାରଣ ଆଉ ତାର ନିରାକରଣ ଏଇ ଦୁଇଟି ବିଷ ବସ୍ତୁ ବିଷୟରେ ଯଦି ଆଲୋଚନା କରାଯାଏ। ମତେ ଲାଗେ ଯେ ପ୍ରଥମ କାରଣଟି ହଉଛି କୁସଙ୍ଗତି।
ଆଜ୍ଞା।
ପ୍ରଥମ ସମସ୍ୟା ହଉଛି କୁସଙ୍ଗତି ଯେ ଛୋଟ ଛୋଟ ଛୁଆ ନବମ ଦଶମ ପଢୁଛନ୍ତି ଯେ ତାଙ୍କ ମନରେ ଉତ୍କଣ୍ଠା ଥାଏ ଉନ୍ମାଦନା ଥାଏ। ଏଇ କଥାକୁ ନେଇ ଯେ ସେ ଜିନିଷ ଟା କଣ କାହିଁକି ଅନ୍ୟ ମାନେ ଆମ ବଡ ବଡ ଲୋକମାନେ ଟାଣୁଛନ୍ତି। ଆଉ ଆମେ କାହିଁକି ସେ ଜିନିଷ ଟାକୁ ଗୋଟିଏ ଥର ମାନେ ଗୋଟିଏ ଥର ଉପଭୋଗ ନକ କରିବା କଣ ଲାଗୁଛି ସେଇ ଯୋଉ ତାଙ୍କ ଭିତରେ କୌତୁହଳତା ଟା ଧୀରେ ଧୀରେ ଯେ ତାଙ୍କୁ ନିଶାର ପ ମାନେ ନିଶାରେ ପରିଣତ କରେଇ ଦିଏ ସେଇଟା ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ।
ହଁ।
ଏଇଟା ହଉଛି ତାର ପ୍ରମୁଖ କାରଣ ହଉଛି ସେଇଟା ଯେ ନିଶା ପ୍ରତି ଯୋଉ ଆକୃଷ୍ଟତା କୌତୁହଳ ଟା ହିଁ ସେମାନଙ୍କୁ ପ୍ରଥମେ ନିଶା ପ୍ରତି ଆକୃଷ୍ଟ କରେ। ନହେଲେ କୁ ସଂଙ୍ଗତି। ହେଲେ କୁସଙ୍ଗତି ଆଉ ସୁସଙ୍ଗତି ମିଳିବା ଟା ଆମର ପରିବେଶ ଉପରେ ନିର୍ଭର କରେ। ଆମେ ଦେଖୁଥିବା ଗୋଟେ କାଳ୍ପନିକ ଦୁନିଆ ଉପରେ ନିର୍ଭର କରେ। ଦେଖନ୍ତୁ ଆମେ ସିନେମା ଦେଖୁଛୁ ସମସ୍ତେ ପ୍ରାୟତଃ ସିନେମାରେ ଯୋଉମାନେ ନାୟକ ଚରିତ୍ର କୁ ଟିକେ ବହୁଳ ପରିମାଣରେ ଆଦର ଆ ସ୍ନେହ ପ୍ରକାଶ କରନ୍ତି ମାନେ ସେମାନଙ୍କୁ ନାୟକ ଚରିତ୍ର ଟା ଭାରି ଭଲ ଲାଗେ ସମସ୍ତଙ୍କୁ ଦୁନିଆରେ।
ହଁ।
ଝିଅମାନଙ୍କୁ ଯେମିତି ନାୟିକା ଚରିତ୍ର ଭଲ ଲାଗେ ପ୍ରତିଟି ପୁଅକୁ ନାୟକ ଚରିତ୍ର ନିହାତି ଭାବରେ ଭଲ ଲାଗେ। ବର୍ତ୍ତମାନ ସେମାନେ ନିଜେ ଦେଖୁଛନ୍ତି ଯେ ସିନେମା ଚଳଚିତ୍ରର ଅନେକ ନାୟକ ସଫଲର ମାନେ ଯୋଉ
ହଁ।
ଆଡ୍ ଭାଟା ଇଜ୍ ମେଣ୍ଟ ଆଡଭାଟାଇଜ୍ମେଣ୍ଟ ସେମାନେ ନିଜେ କରୁଛନ୍ତି। ବିମଲ ପାନ୍ ମସଲାର ଆଭଟାଇଜମେଣ୍ଟ ସେମାନେ ନିଜେ କରୁଛନ୍ତି। ତେଣୁ ସେମାନେ କହିବା କଥା ଯେ ଆମେ ଯାହାକୁ ଆମ ଜୀବନର ହିରୋ ବୋଲି ଭାବୁ ନିଜ ବାପାଙ୍କ ପରେ ପ୍ରତିଟି ପିଲାଙ୍କ ମନରେ ନିଶ୍ଚୟ କେହି ନା କେହି ଜଣେ ନାୟକ ର ଛାପ ରହିଥାଏ ଛାପ ରହିଥାଏ। ଯଦି ସେଇ ନାୟକ ଜଣକ ସାମାନ୍ୟ କେଇଟା ଟଙ୍କା ଲୋଭରେ ସେ ଯଦି ସେଇ ସଫଲର ଆଡଭାଟାଇଜମେଣ୍ଟ ଟିଭିରେ କରିବ ତାର ଯଦି ବଡ ବଡ ହୋଡିଙ୍ଗ ଆଡ ଭାଟାଇଯମେଣ୍ଟ କାନ୍ଥରେ ଲାଗିବ ନିଶ୍ଚୟ ସେଇଟା ମାନସିକତା ଉପରେ ଗୋଟେ କୁପ୍ରଭାବ ପ କୋଉଚି ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ।
ବୁଝିପାରୁନାନ୍ତି କିଛି ସେମାନେ ସମାଜକୁ ଖରାପ ବାର୍ତ୍ତା ଦଉଛନ୍ତି ବୋଲି। ତାଙ୍କର ଏଇ ଯୋଉ ଖାଲି ଛୋଟ ଉପରେ ପଇସା ପାଇଁ ସେ ମାନେ ଯୋଉ ନିଜର ବିକି ଦୋଉଛନ୍ତି ଭଳିଆ ଲାଗୁଛି ଚରିତ୍ରକୁ। ଯେ ସେମାନଙ୍କୁ ଦେଖିକି ଏ ବି ଛୋଟ ଛୋଟ ପିଲାମାନେ ଭାବୁଛନ୍ତି ନା ଆମ ମାନେ ଆମ ଜୀବନ ଆମେ ଯାହାକୁ ହିରୋ ଭାବୁଛୁ ନାୟକ ନାୟିକା ଭାବୁଛୁ ସେମାନେ ବି ଆରେ ସେମାନେ କରୁଛନ୍ତି ସେମାନେ ବି ତ ଦେଖ ଭଲ ଚାଉଛନ୍ତି ସେମାନଙ୍କ ତ ମାନେ ଭଲ ଅଛନ୍ତି ଶରୀର ଭଲ ଅଛି ଆମେ ବି ସେମିତି ହବୁ ଖାଇଲେ ପିଇଲେ। କିନ୍ତୁ ୟାର ଯୋଉ କୁ ପ୍ରଭାବ ଅଛି ତାହକୁ ଦେଖଉ ନାହାନ୍ତି। ବୁ ପ୍ରଭାବକୁ ଦେଖେଇଲେ ସେମାନେ ବି ଜାଣିପାରିବେ ନା। ଏସବୁ ଜିନିଷ ଟା ଲ ମୁ ଆମକୁ ଏହାର ଅଭ୍ୟାସ କରିବା କଥା ନାହିଁ, ଯଦି ସେମାନେ ଛୋଟ ବୟସରେ ଏ ସବୁ ଜିନିଷର ଅଭ୍ୟାସ କରିବେ ତାହେଲେ ନିଶ୍ଚିତ ତାଙ୍କୁ କର୍କଟ ପରି ମାନେ ସାଂଘାତିକ ରୋଗ ଆଗକୁ ହବ ଛୋଟବେଳୁ ଯଦି ସେମାନେ ଏଇ ସବୁ ଜିନିଷ କରିବେ ଯେମିତି ଆମକୁ ଦେଖେଇକି ସେମାନେ ବିଡି ଆଉ ସିଗରେଟ ପିଉଛନ୍ତି ଆମକୁ ଯେହେତୁ ଯାହାଲେ ବି ତାଙ୍କୁ ଫୁସଫୁସ ର ରୋଗ ହବନା ହବନି ସେ ଯାକ ଯଦି ସେଇ ଜିନ ଷ ର ସେଇ ଜିନିଷରେ ଯଦି ସେମାନେ ଟିଭିରେ ଦେଖେଇଥାନ୍ତି ନା ୟାକୁ ଖାଇବା ଦ୍ଵାରା ଏଇ ରୋଗ ହୋଉଚି ତାହେଲେ ତାଙ୍କ ମାନସିକ ଉପରେ ପ୍ରଭାବ ପଡିଥାନ୍ତା। ଆଉ ସେମାନେ ଏଇ ସବୁ ସେବନ କରିନଥାନ୍ତେ ବୁଝିଲେ କି ନାଇ। ତ ଆଜି କାଲି କେବଳ ମୁଁ ସିଗାରେଟ ସିଗାରେଟ ଆଉ ମତ କଥା କହୁନି ଆପଣ ଦେଖୁଥିବେ ମ ଦ୍ୟପାନ ବି ଛୋଟ ଛୋଟ ପିଲାମାନେ କରିବା ଆରମ୍ଭ କରି ଦେଲେଣି ଆଉ ଅଠର ବର୍ଷରୁ କ ପୂର୍ବରୁ ତ ମଦ୍ୟ ପାନ ନିଷେଧ ଅଛି କିନ୍ତୁ ବହୁତ ଗୁଡେ ଦୋକାନ ଅଛନ୍ତି ସ ମାନେ ପଇସା ଲୋଭ ରେ ବି ବିକ୍ରି ଦଉଛନ୍ତି ଛୋଟ ଛୋଟ ପିଲାକୁ ମଦ। ସ୍କୁଲ କଲେଜ୍ ରେ ଆପଣ ଗୋଟେ ସମସ୍ୟା ଭ ଦେଖିବାକୁ ପାଉଥିବେ। ସେ ପିଲାମାନେ ମଦ ଓ ପିଉଛନ୍ତି। କେମିତି ଏଇଡା ସବୁ ମୁଁ ଲାଗୁଛି ଅଭିଭାବକ ମାନଙ୍କରେ ଦୋଷ ଥାଉଛି ଯେ ସେମାନେ ୟା ପ୍ରତି ଧ୍ୟାନ ଦେବା କଥା ଯେ କେବଳ ପିଲାମାନଙ୍କୁ ସ୍କୁଲ କି ଟ୍ୟୁସନ୍ କି କଲେଜ୍ ଛାଡିଦେଲେ ଏଇଟା ଆମର ସରି ଯାଉନି ଆମ କର୍ତ୍ତବ୍ୟ। ତାଙ୍କ ଉପରେ ଆମକୁ ଧ୍ୟାନ ଦେବାର ଅଛି ଯେ କାହିଁ ସେମାନେ କୋଉ ସଙ୍ଗତିରେ ପଡିିନାହାନ୍ତି ତ। ସେମାନେ କିଛି ଖରାପ୍ କାମ କରୁନାହାନ୍ତି ତ। ଏସବୁ ଜିନିଷ ଉପରେ ତ ଆମକୁ ଧ୍ୟାନ ଦେବା ଯାଉଛି ଆପଣ କଣ କହୁଛନ୍ତି?
ହଁ। ଉଁ ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ମାନେ ଅତି ସମ୍ବେଦନଶୀଳ ପ୍ରସଙ୍ଗ ଯେ ପିତାମାତାଙ୍କର ଯେଉଁ ନିଜ ଛୁଆ ପ୍ରତି ଯେଉଁ ଯତ୍ନ, ଦାୟିତ୍ୱ, କର୍ମ, ଆଉ କର୍ତ୍ତବ୍ୟବୋଧ ରହୁଛି
ଏଇଟା ସେମାନେ ଯେତିକି ପରିମାଣ ଦରକାର ସେଇ ପରିମାଣର ମାନେ ଧ୍ୟାନ ଦେଇ ପାରୁନାହାନ୍ତି ଏଥିରେ ଆମେ ବାପା ମାଙ୍କୁ କିଞ୍ଚିତ୍ ମାତ୍ରାରେ ଦାୟୀ କରିପାରିବା ଶିକ୍ଷକ ଶିକ୍ଷାର୍ଥୀ ଶିକ୍ଷକ ମାନଙ୍କୁ ମଧ୍ୟ କିଞ୍ଚିତ୍ ମାତ୍ରାରେ ଦାୟୀ କରିପାରିବା ଏଇଥିପାଇଁ
ହୁଁ।
ଯେ ଏଇ ଯୋଉ ବ୍ୟସ୍ତବହୁଳ ଜୀବନରେ ବାପା ମା ଉଭୟଙ୍କ ଭିତରୁ ମାନେ ସେମାନେ ବାପା ମାଙ୍କ ମାନେ ବାପା ମା ଉଭୟ ଉଭୟଙ୍କର ମାନେ ପେଟ କଥା ବୁଝିବା ପାଇଁ ମଧ୍ୟ ତାଙ୍କ ପାଖରେ ସମୟ ନାହିଁ ମାନେ ଆଉ ଜଣଙ୍କ ଶରୀର ଅସୁସ୍ଥ ଥିଲେ ମଧ୍ୟ ବାପା ମା ହେଇ ମଧ୍ୟ ସେମାନେ ଜାଣିପାରୁନାହାନ୍ତି କାହିଁକିନା ସମସ୍ତଙ୍କ ଘରେ କାର୍ଯ୍ୟର ଚାପ ଅଛି ଜୀବନର ଚାପ ଅଛି
ଆଜ୍ଞା କର୍ତ୍ତବ୍ୟରେ ଚାପ ହଉଛି।
କର୍ତ୍ତବ୍ୟ ର ଚାପ ମଧ୍ୟ ରହିଛି ଆଉ ଯଦି ଛୁଆ କଥା ଦେଖିବା ଗୋଟେ ଛୁଆକୁ ମାନେ ବହୁତ୍ କମ୍ ବୟସରୁ ତାକୁ ଆମେ ଯଦି ଛ ମାନେ ସେଇ ରାସ୍ତା ଅଛି ଆମେ ତାକୁ ସେ ଯାହା ମାଗୁଛି ତାକୁ ଖାଇବାକୁ ଦଉଚେ ଆଜି ବାବା ରୋଲ ଖାଇବି ହଁ ବାବା ଖା। ଆଜି ବାବା ମୁଁ ଚମିନ ଖାଇବି ହଁ ବାବା ତୁ ଖା।
ତେଣୁ ସେ ଧୀରେ ଧୀରେ ଭାବୁଚି ମୁଁ ଯାହା ଖାଇଲେ ମଧ୍ୟ ମୋ ବାବା ମାଙ୍କର କିଛି ଆପତ୍ତି ନାହିଁ ଆଜି ମୋର ଏଇଟା ଦରକାର୍ ଠିକ୍ ଅଛି। ତେଣୁ ପିଲାଟାଏ ଆଉ ଅଭାବ ଅସୁବିଧା ବୋଲି କିଛି ଜାଣୁନାହିଁ ଯେହେତୁ ଉଭୟ ଚାକିରି ବାପା ମ୍ ମା ଉଭୟ ଚାକିରି କରୁଚନ୍ତି ହେଲେ ଚାକିରି କରିବା ପରେ ସିଏ ନା ନା ସେ ଈଶ୍ୱର ଙ୍କୁ ଜାଣୁଚି ନା ସେ ଆଧ୍ୟାତ୍ମିକତା ଜାଣୁଚି ନା ଜୀବନର ବାସ୍ତବିକତା ଜାଣୁଚି ସେ ଜାଣୁଛି କଣ ବଧେ ପଇସା ମୁଁ ଯଦି ପା-ଭଲ ପାଠ ପଢିଲି ଆ ଭଲ ପଇସା ରୋଜଗାର କଲି ମୁଁ ଏଇ ଦୁନିଆର ଏଇ ଜୀବନର ମୁ ମୁଁ ସ୍ ମୁର୍ ମୁଁ ସବୁ କରିପାରିବି।
ତେଣୁ ତାର ମାନସିକତା ସେଇ ଅନୁସାରେ ଷ୍ଟେଟ୍-ସେଟ୍ ହେଇଯାଉଛି ସେ ପରବର୍ତ୍ତୀ ସମୟରେ ଆଉ ନିଜକୁ ବୁଝେଇ ପାରୁନି ମାନେ ମୋ ଗୋଟେ ନିଜର ସାଙ୍ଗ କଥା କହୁଛି ସେ ଡାକ୍ତର, ବାଇ ପ୍ରଫେସନ ସେ ଜଣେ ଡାକ୍ତର
ଆଜ୍ଞା।
କିନ୍ତୁ ସେ ସବୁଦିନ ପିଏ କ ନ ପିଇଲେ ତାକୁ ନିଦ ହୁଏନି ସେ ସବୁଦିନ ସିଗ୍ରେଟ୍ ଟାଣେ ସେ ସିଗ୍ରେଟ୍ ନଟାଣେ ତାକୁ ନିଦ ହୁଏନି।
ହୁଁ ଅଭ୍ୟାସ ଅଭ୍ୟାସରେ ପରିଣତ ହେଇଯାଇଛି ଠିକ୍ ଅ
ଚାଲି କଣ ପାଇଁ ପିଉଛୁ ନାଇଁ ସାଙ୍ଗ ମୋର ଦେଖ୍ ଦିନକୁ ଚାଳିଶ ପଚାସ୍ଜର୍ କ୍ଲିନିକ୍ ରୁ ଆସୁଛି ଆଉ ମତେ ନିଦ ହଉନି କାଇଁ ନିଦ ହଉନି ଆଗରୁ ତ ଦଶ ଦଶମ ପଢ଼ିବା ବେଳେ ମୋସହିତ କାଇଁ ଇମେତ ଭଢ଼ିଆସେ ହଉଥିଲେ ଯେତେବେଳେ ପରୀକ୍ଷା ଦେଇ ଯାଉଥିଲ ଅନ୍ୟ ପରୀା ବେଳେ ଯାଉ ଅଲଗା ଅଲଗା ଡିଷ୍ଟ୍ରିକ୍ କୁ। କାଇହିଁ ସିଏ କ ଦେଖେ ଯେ ପଇସା ପ୍ରାଚୁର୍ଯ୍ୟ ହେଲା ତେଣୁ ଜୀବନର ଉପଭୋଗ୍ୟତା ସେତେବେଳେ ସେଇ କୌତଳବଶତଃ କୌଣସି ଗୋଟେ ସାଙ୍ଗ ସେ ଜୀବନରେ ଭଲ ପା ପାଠ ପଢୁଛି ସେ କିଛି ପଇସା କମୁଛି ପଢୁଛି ଏଗୁଟା ଯାହା କରିବି ପରେ ଦେହରୁ ଖରାପ ହେଲେ ମୁଁ ତ ନିଜେ ଫିଜିିକସିଆନ୍ ମୁଁ ନିଜେ ମେଡ଼ିସିନ ଖାଇବି ଆଉ।
ନା ନା ମୁଁ କୁଏଯେ କିନ୍ତୁ ସବୁତ ରୋଗ ମାନେ ଔଷଧ ଭଲ କରିପାରେନା ଯଦି ସବୁ ରୋଗ ଔଷଧ ଭଲ କରିପାରନ୍ତା ତାହେଲେ କିଏବି ମୃତ୍ୟୁବରଣ କରନ୍ତିନା। ଯଦି ସେ ଜିନିଷଟି ତାଙ୍କର ଅଭ୍ୟାସରେ ପରିଣତ ହେଇଗଲା ଆଉ ଅଧିକ ମାତ୍ରାରେ ତାଙ୍କୁ ମାନେ କର୍କଟ ଭଳିବି ବଡ଼ ରୋଗ ତାଙ୍କୁ ହେଇଗଲା ଆଉ ତାର କିଛିବି ସମାଧାନ ନଥିବ ସେତେବେଳେ ସେକରିବେ କଣ ନା ତାଙ୍କର ଏଇ ଯୋଉ ଡିଗ୍ରୀ ତାଙ୍କୁ ସାହାଯ୍ୟ କରିବ ନା ତାଙ୍କର ଜ୍ଞାନ ତାଙ୍କୁ ସାହାଯ୍ୟ କରିବକି ତାଙ୍କୁ ବଞ୍ଚେଇ ପାରିବ ଏସବୁ ଜିନିଷକୁ। ସେ ନିଜେ ଏଇ ସବୁ ପ୍ରଫେସନରେ ଥାଇ ସେ ନିଜେ ବୁଝିବା କଥାଯେ ଏାର ଭୟାବହତା କଣ ବୋଲି ଆଉ ଯଦି ତାଙ୍କ ପାଖକୁ କିଏ ଆସିଲା ପଚାରିଲା ସେ କଣ କହିବେ ସେ ନା ଦିଅନ୍ତୁ କିଛି ନାହିଁ ମେଡ଼ିସିନ୍ ଖାଇକି ଭଲ ହେଇଯିବ ଯେତେବେଳେ ଆମେ ଅନ୍ୟ ମାନଙ୍କୁ କିଛି ଦହୁଚେ କହୁ ଚଡ଼େବାଇସ୍ ହଉଚି ତା ପ୍ରଥମେ ନିଜ ଉପରେ ସେଇଟା ଆଉ ମାନେ କରିବା କଥା ସିନା ଆମ ପର କହୁଚି ଜଣଙ୍କୁ ଯଦିି ଆଡ଼ଭାଇସ୍ ଦଉଚୁ ତାହେଲେ ଆମେ ନିଜେ ଟ୍ରାଏ କରିବା କଥା, ଆମେ ସେ ଜିନିଷଟା ଯଦି ନ କରିପାରିବା। ଆଉ ଏଇ ସବୁ ଜିନିଷର ଅଭ୍ୟାସହିଁ ଦେଖୁଥିବେ ବହୁତ୍ ଘର ଅଛି ଯୋଉଠିକି ସ୍ଵାମୀ ସ୍ତ୍ରୀ ତାଙ୍କ ଭିତରେ ଝଗଡ଼ା କେବଳ ଏଥିପାଇଁଯେ ସେ ଳମଦ୍ୟପାନ କରିଥାଏ। ସ୍ଵାମୀଟି ଅଧିକ ମାନେ ଏମିତି ଘର ସ୍ଵାମୀଟି ଆସିବ, ମଦବାନ କରିବ, ସ୍ତ୍ରୀକୁ ପିଟିବ, ଘରେ କଳି କରିବ ଏହା ଏହା ଦ୍ଵାରାବି ବହୁତ୍ ଘର ଦ୍ୱାର ଭାଙ୍ଗୁଚିନା।
ହଁ ହଁ ସେଇଟାତ ଗୋଟେ ସମସ୍ୟା କିନ୍ତୁ ସରକାରଙ୍କରବି ଭୁଲ ରହୁଚି, ସେ ବାରମ୍ବାର ବିଭିନ୍ନ ପ୍ରକାର ମଦ ସଂସ୍ଥା ମାନଙ୍କୁ କିଛି ପଇସା ପାଇ ଯୋଉ ଏତେ ପରିମାଣ ଲାଇସେନ୍ସ ଦେବା ମାନେ ମୋର ନିଜର ଜଣେ ସମ୍ପର୍କୀୟ ତାଙ୍କର ଏଥରକ ବାରଟା ଲାଇସେନ୍ସ ଉଠିଛି ଏଇ ବର୍ଷ ତ ଏବେ ରିସେଣ୍ଟଲି।
ତାହା ଜଣେ ଜଣେ ବ୍ୟକ୍ତିକୁ ଯଦି ବାରଟା ଲାଇସେନ୍ସ ଦିଆଯାଉଚି
ହୁଁ।
ସିଏ ଭିନ୍ନ ଭିନ୍ନ ନାମରେ ପକେଇଲେ ମଧ୍ୟ ଆମକୁ ଜଣ ଜଣଙ୍କ ନାଁରେ ବାରଟା ଲେଖା ଲସନ୍ସ୍ ଉଠୁଚି। ସରକାରଙ୍କର ରାଜସ୍ୱ ର ରୋଜଗାର ହଉଚି। ତ ସରକାର ଏପ୍ରତି ଏତେ ଗୁରୁତ୍ୱ ଦଉନାହାନ୍ତି ଆମେ ଗାଳି କ ଆମେ ମୂଳୁ ମାଇଲେ ଯଦି ଗୋଟେ ଜିନିଷ ନଷ୍ଟ ହେଇଯିବ, ମାନେ ଯଦି ମୂଳୁ ମାଇଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା କରି ମେନ୍ ଏ ଏଠି ପ୍ରମୁଖ ଯଦି ମୁଁ କହିବି ଏଇ ଯୋଉ ନିଶା ସରକାର ନିଶ ମୁକ୍ତି ପାଇଁ କେବଳ ପ୍ର ଚାର କରୁଚନ୍ତି, ନିଶା ମୁୁକ୍ତି ପାଇଁ କେବଳ ମାନେ ସଭା କରୁଚନି ନିଶାମୁକ୍ତି ପାଇଁ ଯୋଜନା କରୁଚନ୍ତି ନିଶ ମୁୁକ୍ତି ଅଭିଯାନ କରୁଚନ୍ତି, କିନ୍ତୁ ନିଶା ପ୍ର ପ୍ରସ୍ତୁତି ଆଉ ନିଶା ବିକ୍ରି ପାଇଁ ସମ୍ପୂର୍ଣ୍ଣ ଭାବରେ ସହଯୋଗର ହାତ ବଢାଉଛନ୍ତି, ସେଇ ସରକାର।
ମୁଁ କୁହେ ଯେ ସଚେତନର ବି ଅଭାବ ଅଛି। ନିଜେ ବି ସଚେତନ ହେଇକି ଲୋକ ମାନେ ଏ ସବୁ ବିଷୟରେ । ଆଉ ମୁଁ ବି କହିବି ଯେ, ଆପଣଙ୍କ ପାଖରେ ଯଦି ଆପଣ କିଛି ମାନେ ସାଙ୍ଗ ଅଛନ୍ତି, ଯଦି ଆପଣ କହିଲେ ଆପଣଙ୍କ ସାଙ୍ଗ ଜଣେ ଡା ମଦ୍ୟପାନ ସେବନ କରୁଛନ୍ତି। ଆପଣ ତାଙ୍କୁ ବୁଝାନ୍ତୁ, ସଚେତନ କରାନ୍ତୁ। ଆଉ ଆପଣଙ୍କ ଆଖପାଖରେ ଲୋକଙ୍କୁ ଟିକେ ସଚେତନ କରାନ୍ତୁ, ଏ ବିଷୟରେ ଏତିକି ଆପଣ ଖାଲି କହିବେ। ହଉ ମୁଁ ରଖୁଛି ତାହେଲେ, ମତେ ଆପଣଙ୍କ ସହିତ କଥା ହେଇକି